ହାଲୋ।
ଦେଇ ପ୍ରଣାମ।
ହଁ।
କଣ କରୁଛନ୍ତି?
କିଛି ନାଇଁ ଏଇ ଗଡୁଛି ଆଉ।
ଖିଆ ପିଆ ସଇଲାଣି ଆପଣଙ୍କର?
ନାଇଁ ନାଇଁ ସରିନାହିଁ।
ଉଁ ଘରେ ଦଉନାହାନ୍ତି ଆଉ।
ଘରେ ଦୋଉନାହାନ୍ତି ମୁଁ ଦଉଚି ନା।
ହଁ ସେଇଆ। ହଁ ରୋଷେଇ ଫୋଷେଇ ବନ୍ଦ କରିଦିଆ ହେଇଚି କଁ ଖାଅନା କେଇ ଘରେ?
କଣ କହିଲ?
ମୁଁ କହିଲି ରୋଷେଇ ଫୋଷେଇ ଆଜି ବନ୍ଦ କରିଦେବୁ ଆଜି ମଙ୍ଗଳବାର ଘରେ କେହି ଖାଅନା।
ନା ରୋଷେଇ ସରିଛି ଖାଲି ଏବେ ଖାଇବୁ।
ଦେହ ପା ଭଲ ଅଛି ନା ଆପଣଙ୍କର?
ହଁ ଭଲ ଅଛି।
ହଉ କୁହନ୍ତୁ।
ଆଉ ତମର ଖାଇବା ସରିଲାଣି?
ହଁ ଏବେ ଖାଇକି ଆସିକି ଛାତ ପରେ ବସିଛି ଆଉ। ମଶା ହେଲା ବୋଲି ଲୁଡୁ ଖେଳୁଥିଲି ବସିକି ଆଉ।
ଏକା ଏକା।
ନା ମଶାଙ୍କ ସାଙ୍ଗରେ ବସିକି ଲୁଡୁ ଖେଲୁଥିଲି ପରା।
ଓହୋ ହୋ ହୋ ହୋ।
ମଶା ମାନେ ଗୀତ ଗାଉଥିଲେ ମୁଁ ଶୁଣୁଥିଲି।
ଅ ଆଜି ରୋଷେଇ କଣ ହେଇଥିଲା?
ରୋଷେଇ କରିଥିଲେ ବୋଉ କଣ ଭା ହୋ ମୋରତ ଆଜି ମଙ୍ଗଳବାର ମୁଁ ରୁଟି କ୍ଷୀର ଖାଇଲିି।
ଅହୋ। ଆଉ କଣ ହେଇଥିଲା।
ହଁଁ ଭ ଭାତ ଭଜା ତରକାରୀ ଫରକାରୀ ହେଇଥିଲା ଆଉ।
ଅହୋ।
ଉଁ ରଜ ହେଇଥିଲା ନା ନାଇଁ ଆପଣଙ୍କ ଆଡେ।
ହଁ ହେଇଥିଲା।
ରଜ ବାଟା ସରିବଣି ନା।
ହଁ ରଜ ତା ପର ଦିନ ତ ରଜ ବାଟୁଅନ୍ତି।
ଓହୋ। ଆମରପା କାଲି ରଜ ବାଟା ଗଲା।
ଓହୋଃ।
ରଜରେ ବୁଲାବୁଲି କରିଛନ୍ତି ନା ବୁଲାବୁଲି କରିନାହାନ୍ତି?
ନା ମୋର ଛୋଟ ଛୁଆଟା ଆଉ ମୁଁ କୁଆଡେ ଯାଇନି। ଏଇ ଯାହା ପାଖରେ ମାର୍କେଟ ଯାଇଥିଲି ଆଉ ଆଁ ଗାଁଆକୁ ଯାଇପାରିଲିନି ଆଉ।
ଗାଆଁକୁ ଯାଇନାହାନ୍ତି ତାହେଲେ?
ନାଁ। ଆମ ଗାଁଆରେ ଭଲ ରଜ ହେଇଥିଲା। ମୁଁ ଯାଇପାରିଲିନି ଆଉ। ତମର କଣ କଲ ରଜରେ?
ସେଇ ବା ରଜରେ ମୁଁ ତ ବୁଲାବୁଲି କରିଥିଲି ଆଉ ସେକେଣ୍ଡ୍ ଦିନ ଯାଇଥିଲି ସଂକ୍ରାନ୍ତି ଦିନ ଘଟ୍ ଗାଁ, ଭଗବାନ ଏତେ ଜାମ୍।
ହଁଅ, ଘଟଗାଁରେ ଏଥର ବହୁତ ଜାମ୍ ହଉଚି।
ଜାମ୍ ହଉଛି ବା ମୁଁ ଗୋ ଯୋଉ ଦିନ ଘଟଗାଁ ଯାଇଥିଲି ତାପର ଗୋଟେ ଦିନ ଛାଡିକି ପୁଣି ଗଲି ଘଟଗାଁ।
କାହିଁକି?
ଯୋଉ ଦିନ ଯାଇଥିଲି ସେଦିନ ଠାକୁରଙ୍କୁ ଦର୍ଶନ କରିଥିଲି କିନ୍ତୁ ନଡିଆ ଲଗେଇ ନଥିଲି। ମାଆଙ୍କର, ଫୁଣି ତାପରଦିନ ମାଆ ଡାକିଲେ ନା କଣ ତ, ମୁଁ ଖାଲି ପାଟିରୁ ବାହାରି ଯାଇଛି ଘଟ୍ ଘଟଗାଁ ଯିବା, ତାପରେ ଯାଇକି ଘଟଗାଁରେ ଅଟୋମେଟିକ୍ ମାନେ କେମିତି ମୁଁ ପଳେଇଲି ମୁଁ ବି ଜାଣିନି। ଯାଇଥିଲୁ ଦାମ୍। ନା ନା ମୋ ଦେଈ ଜଣେ ଆସିଲେ ତାଙ୍କୁ ଧରିକି ଯାଇଥିଲି ଆଉ।
ଓହୋଃ।
ଖାଲି ଦାନ୍ତୁଆଣୀ ଯାଇଥିଲୁ, ଦାନ୍ତୁଆଣୀରୁ ଠାକୁରଙ୍କୁ ସେଇଠୁ ମୁଁ କହିଲି ଘଟଗାଁ ଯିବା ଘଟଗାଁ ଅଟୋମେଟିକ୍ ଠାକୁରଙ୍କର ଡୋରି ଲାଗିଛି ନେଇଗଲେ ଘଟଗାଁ ଆଉ।
ଓହୋଃ।
ଏତେ ଲୋକ ଭିତରେ ମୁଁ ନଡିଆ ସାଇଁ ଶୀଘ୍ର ବାଡେଇ ଦେଇ ପଳେଇ ଆଇଲି ଆହୁରି ମୋଠୁ ଆଗେ ଯାଇକି ଲୋକମାନେେ ଛିଡା ହେଇଛନ୍ତି। ହେଁ।
ଓହୋଃ ହୋ ହୋ।
ମୁଁ କହିଲେ ମାଆଙ୍କର ଆଶୀର୍ବାଦ ଅଛି ଆଉ ତାପରେ ଯୋଉନ୍ ରାତି ଆସି ଶୋଇଛି ପୁଣି ଠାକ୍ ଠାକୁରଙ୍କର ସ୍ୱପ୍ନ ଦେଖିଲି।
ଓହୋ। ତମେ ମଙ୍ଗଳବାର କରୁଚ?
ମୁଁ ମଙ୍ଗଳବାର ଟିକେ କରେ।
ଉଁ ହୁଁ।
ମଙ୍ଗଳବାର ଆଉ ଶନିବାର ନା ଶନିବାର ମୁଁ ଖାଏନି ଶନିବାର ଭାତ ଭାତ ଖାଇଦିଏ ଖାଲି ଟିକେ ମଙ୍ଗଳବାରଟା ପାଳେ ଆଉ।
ଓହୋଃ, ରୁଟି କଣ ଏଇ ଦିନବେଳା କଣ ଖାସ୍?
ଦିନରେ ଭାତ ଖାଇଛି।
ଅଁ ମାନେ ପିଆଜ ରସୁଣ ଉଷୁନା ଖାଅ ନା ବିନା?
ନା ନା ଏରା ପିଆଜ ରସୁଣ ସେରା ମୋର ସେମିତି କିଛି ନାହିଁ। ମୁଁ ପଖାଳଟା ହେଲେ ମୋର ବେଷ୍ଟ ଆଉ କିଛି ନ ଖାଇଲେ ମୁଁ ରହିଯିବି।
ହୁଁ-ହୁଁ-ହୁଁ, ହଁ ଆମର ତ ସବୁ ପ ପଖାଳ ଆମ ପଟରେ, ମୋର ବି ପଖାଳ ଭାରି ଭଲ୍ ପସନ୍ଦ। କିନ୍ତୁ ମୁଁ ଏଠି ଆସିଲା ପରେ ଆଉ ଖାଇପାରୁନେଇ।
ଉଁ ହୁଁ ଘରେ ବନାନ୍ତି ରୋଷେଇ କଥା ଇଏ
ହଁ ହ ହ।
ଝାଡୁ ଧରିକି ତଡୁନ। ଝାଡୁ ଧରିକି ତଡୁନ।
ଏ ନା।
କଁ କରିବୁ ନିଜେ ତ ଖାଇବୁ ନା ନାଇଁ ଯାହା ହେନେ କରିବୁ।
ଲୁଚେଇ ଖାଇଦବ ବୋଉ ରୋଷେଇ କରିବିନି ଆଜି। ରୋଷେଇ କରିବିିନି କହି ରୋଷେଇ କରିବି ନିଜେ ଲୁଚେଇକି ଖାଇ ଦବ।
ହଁ ହ ହ କରିବୁ ମାନେ ତ ଜାଣି ଦେବେନି।
କାଇଁ ଖିଡ ଖାଡ କରିବ କି ବେଲା ତାଟିଆ କିଛି ବେଲା ତାଟିଆ ଖିଡି ଖିଡୀ
ହେନେ ବି ଜଣା ପଡିବ କେତେ ଖିଡ ଖାଡ ନକନେ ବି ଜଣା ପଡିଯିବ। ଟିକେ ତ ସାଉଣ୍ଡ ହବ ଚି ଚାସ୍ ତ ତେଲ ପକେଇଲୁ ଟିକେ ସାଉଣ୍ଡ ହେଲା। ପୁଣି ପରିବା ପକେଇଲୁ ଶିସ ହ।
ଆ ହା ପ୍ରେସର ମାରିବୁ ତ ସେ ଏରିଆ କଂପେଇ ଦବ ସିଟି ଆସିନେ ଆଉ।
ହଁ ସଇଲା, ସେଇଆବା।
ଉଁ।
କଉ କା ବାହାଘର ପାହାଘର ହଉଛି ନାଁ କଁ।
ଏ।
କଉ କା ବାହାଘର ଫାହାଘର ହଉଛି ବାଜା ଫାଜା ବାଜୁଛି ନା।
ହଁ ହଁ। ଆଉ କଁ କରୁଛ ଏବେ କଣ ପାଠ ପଢା ନା
ହଁ ଚାଲିଛି ପଢାପଢି ଆଉ। ନାଇଁ ନାଇଁ ପଢ଼ାପଢ଼ି କରୁଚି। ଏଇ ପଢା ପଢି ପ୍ଲସ ଥ୍ରୀ କରଚି ଆଉ।
କୋଉ କଲେଜ?
ଏଇ ରେକୁଟିଆରେ ପଡୁଛି।
ଆଁ ହାଁ। ଆଉ ତମ ଘରଠୁ କଲେଜ କେତେ ଦୂର?
ଟେନ କିିଲୋମିଟର୍ସ ହବ।
ଅ ହ କେମିତି କଲେଜ ଯାଅ?
କଲେଜ ସେମିତି ନାହିଁ କେତେବେଳେ ବାଇକ ଧରିକି ପଳୁଏ କେତେବେଳେ ବସ୍ ଚାଲୁଚି ଲକ୍ଷ୍ମୀ ବସ। ପଳୁଏ କେତଳେ ସାଇକେଲ ଠିକ୍ ନାହିଁ।
ଓହୋ ହ ପାଖରେ ସାଇକେଲରେ ପଳେଇବ ଠିକ।
ହଁ। ଏ ଦଶ କିଲୋମିଟର ଯାଇକି ଫେ ଦଶ କିଲୋମିଟର ଯାଇ ହଁ ଲକ୍ଷ୍ମୀ ବସ୍ ଚାଲ
ଯିବା ଆସିବା ଟାଇମ ଠିକ ଅଛି।
ଯିବା ଆସିବା ଟାଇମ କେତେବେଳେ ଶୀଘ୍ର ପହଞ୍ଚେ କେତେବେଳେ ଲେଟ୍ ପହଞ୍ଚେ ସେମିତି ଠିକ ନାହିଁ।
ନା ନା ବସ ର ବସ୍ ଥର କ୍ଲାସ ପୂର୍ବରୁ ନେଇ ପହଞ୍ଚେଇ ଦଉ
ଏ ନା ମ ମୁଁ କଣ ଯାଏ କଲେଜ ଗୋଟେ ଅଧେ କ୍ଲାସ କରିଦେମି ସଇଲା।
କାଇଁ ଭଲ ଲାଗେ ନେଇ ନା କଣ କ୍ଲାସ୍ କରିବାକୁ?
ଏରା ମ୍ୟାଥ୍ ଫ୍ୟାଥ ଗୁଡା ମୁଣ୍ଡରେ ପଶେନି।
ଆଉ ମୁଣ୍ଡରେ ନ ପସେଇଲେ କେମିତି ହବ ଏକ୍ଜାମ୍ ରେ କିଏ ପୁରେଇବ ପଶ ପସେଇଦବ।
ଏପଟେ ଏପଟେ କାନରେ ପଶିକି ସେପଟେ କାନରେ ବାହାରି ପଡିଛି, ପୁଣି ଏପଟେ କାନରେ ଏପଟେ ପଶିନେ ପୁଣି ସେ ପଟେ କାନରେ ବାହାରି ପଡୁଛି।
ଆ ଏକ୍ଜାମ୍ ବେଳେ କିଏ ପସେଇବ?
ଏ ଏଇ ଏଇଥର ତାହେନେ ପାଠ ପଢିତେ ଗଲା ବେଳକୁ ତୁଳା ଗୋଟେ ନେଇକିଯିମି କାନରେ ଏପଟ ସେମିତି ପସ କି ଏପଟେ ନ ବାହାରିପରିବ।
ଅ, ହଁ ସେଇଆା କର ସେଇଆା
କୁହ ଏ ଶୁଖିଲାରେ ମାଛ ଧରୁଥୁନି। ସବୁ ପାଣିରେ ମାଛ ଧରନ୍ତି ମୁଁ ଶୁଖିଲାରେ ମାଛ ଧରୁଥୁନି।
ହଁ।
ନା ବର୍ଷ ନା ହେ ଭଗବାନ ନା ମୁଁ ମ ମା ଆଇଁଷ ଫାଇଁଷ ଖାଏନି, ଖାଲି ଏଇ ଯୋଉ ଏ ଗାଳି ଗଲାଠୁ ଘରେ ମୋତେ ଟିକେ ମୁଁ ଖାଉଚି ଆଇଁଷ।
ଆଁ, ପୁଅ ପିଲା ହେଇକି ଆଇଁଷ ଖାଅନି।
ନାଇଁ ମୁଁ ଛାଡି ଦେଇଥିଲି।
ଆ, କ
ମୋତେ ଯୋଉ ଉଁ, ପାଟି କଲେ ଘରେ ବା ଆଇଁଷ ଖାଉନୁ ତୋ ଚେହେରା ଯେମିତି ହେଲାଣି ଇଏ ସିଏ ହେଲାଣି। ମୋତେ କହିଲାଠୁ ମୁଁ ପୁଣି ଖାଉଚି ଏବେ ଟିକେ ଆଇଁଷ।
ଓହୋ, ଓ ହୋ, ନା, ନା ଟିକେ ଟିକେ ଖାଇବ। ବେଶୀ ଏଇ ବଏଲର୍ ଫଏଲର ଖାଇବ ନାଇଁ। ଦେଶୀ ଜିନିଷ ଟିକେ ଖାଅ ଭଲ।
ହଁ ନାଇଁ ହଁ ସେଇୟା ପରା ଆଉ କଣ କହିଲ ସେଇ ଜଳଖିଆ ବି ମୁଁ ଖାଏନି, ଜଳଖିଆ ମୋର ପଖାଳ ହେଲେ ମୋର ବେଷ୍ଟ, ମୁଁ ଜଳଖିଆ ଟୋଟାଲି ଜଳିଖିଆ ଖାଇଲା ମାନେ ମୋର ଗ୍ୟାସ୍ ହବ। ଦିନମାନ ଆଉ ଖାଇପାରିମିନି। ହେଲୋ। ମୁଁ ଜଳଖିଆ ଖାଇନି ବା ଜଳଖିଆ ଖାଇଲା ମାନେ ମୋର ଗ୍ୟାସ ହୁଏ।
ଏ ମା ଆଉ ଯାହା ହଉ ସବୁ ବଞ୍ଚି ଯାଉଥିବ ତୋମର ଆଉ।
ହଁ ବଞ୍ଚି ଯାଉଚି ହଁ, ହଁ, ହଁ, ହଁ।
ଅ ହେ କଣ ଖାଇବ ଆଉ ଜଳିଖିଆ ଖାଅନା, ଆଇଁଷ ଖାଅନା। ଆଉ ସବୁ ବଞ୍ଚି ଯାଉଥିବ।
ହଁ ସେ ବଞ୍ଚି ଯାଉଛି କଣ? ଭାତଟା ତ ସରିଯାଉଛି।
ସେ ଭାତ ଚାଉଳ ସେ ଅଲ ଆମମାନଙ୍କ ଘରେ ଚାଉଳ ଅଭାବ ନା ଆମ ଆଡେ।
ହଁ ସେଇଆ।
ଆମର ତ ଚାଉଳ ପାଣିର ଅଭାବ ନାହିଁ।
ପାଣିର ଅଭାବ ନାହିଁ।
ଅ, ହଁ, ହଁ।
ଚାଉଳ ସେ ରୋଷେଇ କଲ ଖାଇଲ ଗଣ୍ଡେ ସଇଲା, ତାପରେ ତ ଦିନସାରା କାମ ଚାଲିଥିବ ଆଉ, ଏଇଆ କର ପୁଅ ତମେ ପୁଣି ବି ହାଓ ମୋ ପୁଅ ଝିଅ କଥା କହୁଛ ଖାଇକି ଖିଆ ପିଆ ଦିଏ ବାଢିକି ଘର ଲୋକଙ୍କୁ ହଉ ଏ ଚାଲିଥିବ ତ ଦିନମାନ
ଚାଲିଲା ଆଉ ଦିନ ରାତି ଚବିଶ ଘଣ୍ଟା ଚାଲିଚି।
ହୁଁ।
କେନ୍ତି ସକାଳ ହବ କଣ କଣ କାମ କରିବୁ ରାତିରେ ଶୋଇବୁ ପୁରା ପୁରୀ ନିଦ ହବ।
ହଁ ଅ
ହୁଁ।
ଏଇଆ କାଁ ଏଇଆ କଣ ଟେନସନ ଗୋଟେ ରୋଷେଇ କଣ ହ ହଁ ହଁ ହ ସକାଳେ ତ ଏୟା କରିଥିବି ରାତି ରୋଷେଇ କଣ?
ହଁ ତମର ତ ରୋ ପଖାଳ ହେଲେ ଚଳିଯାଉଚି ମୁଁ ସ ସଖାଳେ ଜଳଖିଆ କଣ କରିଦେବି ଦିନ ବେଳା ଖାଇବା କଣ କରିବି ପୁଣି ରାତିବେଳକୁ ରୁଟି ସହିତ କଣ କରିବି ହିଁ ହିଁ ହିଁ।
ସେୟା ପରା ନା ମୋର ଆଗେ ପଖାଳ ତାପରେ ଯାଇଁକି ଯାହା।
ହଁ ଯାହା ହୋଉ ତମ ସ୍ତ୍ରୀ ଭାଗ୍ୟବାନ ହବ। ତାର ଟେନସନ ନ ମ ଯା ତମକୁ ଜିଏ ବାହାହବ ସିଏ ଭାଗ୍ୟବାନ ହବ ଆଉ।
ହଁ ମୁଁ ତ ସେମିତିରେ କିଛି ନାହିଁ ମୁଁ ତ ରୋଷେଇ ଶିଖିଛି ମୁଇ ତୁ କାଇଁ ବସ ଖାଲି ଟା ପର ଝିଅ ଟା କାଇହିଁ ଖଟିବ। ମୁଁ କହିବି ମୁଁ ତୁ ରୋଷେଇ କରୁଥିବୁ ତୁ ବାସନ ମାଜି ଥିବୁ
ହଁ ହଁ ହ ହ ହ
ନାଇଁକି?
ହଁ।
ପର ଝିଅ ଟା ଖଟି ପରଝିଅଟା ମନ ଦୁଃଖ କରିବନିନାଁ ଖଟିଲେ ଫାଷ୍ଟ ଫାଷ୍ଟ
ହଁ ହଁ ଯେତେ ଆରାମ ଦେଇପାରିବ।
ସେୟା ଖାଇସାଇଲେ ବାସନ ବାସନ ଗୁଡା ମାଜିଦବ ମୁଁ ରୋଷେଇ କରିିଦେବି।
ହଉ ହଉ। ହଉ ଖାଇପିଇ ସାଇଲ ସୁଅ ମୁଁ ଯାଏ ଆମର ଖାଇବୁ।
କଣ କହିଲ?
ମୁଁ କହିଲି ହଉ ମୁଁ ଯାଏ ଆମର ଖାଇବୁ। ଖାଇ ପିଇ ସାରିଲ ଶୁଅ।
ହଉ ତାହେଲେ ଆଉ।
ଗୁଡ ନାଇଟ୍।
ହଁ ଗୁଡ଼୍ ନାଇଟ୍।